ହାଇ ହାଏ କଣ କରୁଚ଼ ଚା ପିଉଛି। ଆଉ ତମ ଖବର କଣ ତମର ସବୁ ଭଲ ତମ ଖବର। କିଛି ନାଁ ଆଜି ବହୁତ ମାନେ ଥକି ଯାଇଥିଲି ତ ଶୋଇ ପଡିଥିଲି। ବହୁତ ଦିନ ପରେ ଆଜି ନାଇଁ ବହୁତ ଦିନ ହେଲାଣି ଟିକେ ଥକୁଛି କିନ୍ତୁ ସୋଉନଥିଲି ଆଜି ଭାବିଲି ଶନିବାର ତ। ଶୋଇପଡେ କ ତିନି ଘଣ୍ଟା ଶୋଇପଡିଲି ଏବେ ରାତି ଏ କରି ତ ହବନି।
ହଁ ସେଇ ତ ଖରାବେଳେ ଶୋଇଲା ମାନେ ରାତିରେ ନିଦ ହବନେଇଁ ଠିକ୍ ସେ ଆଉ।
ଆଉ କଣ କରିବା ନଶୋଇଲେ ବି ଚଳିବନି।
ହଁ କାମ କରିକି ଯାହାହଲେ ବଡିକି ଟିକେ ରେଷ୍ଟ ଦରକାର ନା।
ହୁଁ ଆଉ ତମର ଛୁଟିରେ କଣ ପ୍ଲାନ?
ନାଇଁ ଛୁଟିରେ ପ୍ଲାନ୍ କିଛି ନାହିଁ ଏମିତି ରୁମରେ ଅଛି ଆଉ।
ଆଚ୍ଛା କାଇଁ ପିକ୍ଚର୍ ଫିକ୍ଚର ଦେଖି ଯାଅନି।
ଯାଇଛି ସେ ହେଲେ ଇଚ୍ଛା ନାହିଁ ଟିକେ ମାନେ ବଡି ଟିକେ ରେଷ୍ଟ୍ ଦବାକୁ ଇଛା ହଉଛି ଶୋଇବାକୁ ପରେ ବାହାରକୁ ଯିବା କୁ ବର୍ଷା ବି ହଉଛି ଅଛି ନା ଦି ଦିନ ହେଲା ବର୍ଷା ପାଗ ଆଡେ ଅଛି ତ ସେ ସେଥିପାଇଁ ଆଉ ବର୍ଷାରେ କୁଆଡେ ଯିବ।
ଘରେ ବସିିକ କିଏ ଗୋଟେ ଯଦି ଚାହା ପକୋଡି କରି ଖୁଆଇଦେଲା। ତା ଠୁ ଆନନ୍ଦମୟ ଜୀବନ ଦୁନିଆରେ କିଛି ନାହିଁ। ନାଇଁ ଆଉ ଯେମିତି ସେଦିନ ଆମେ କହୁଥିଲେ କି? ଆମ ଲାଇଫରେ ଆମକୁ କିଏ ଯଦି ବନେଇ ଖୁଇଦେଲା
ହଁ।
ମାନେ ମାନେ ଆମେ ସ୍ଵର୍ଗ ପ୍ରାପ୍ତି।
ସ୍ୱର୍ଗ ପ୍ରାପ୍ତି।
ଆଉ କଣ ସବୁ ରୋଷେଇ ବାସ କରିଥିଲେ ଖରାବେେଳେ?
ଆଜି ଖରା ବେଳେ ଘରେ ଆଳୁ ସରିଯାଇଥିଲା। ଯାଇଥିଲି କିନ୍ତୁ ଏବେ ଆଣିବା ପାଇଁ ମନେ ପଡିଲାନି। ଝିଅର ଆଜି ଅଧା ଦିନ ଥିଲା ସ୍କୁଲ ତାକୁ ଛାଡିକି ଆସିଲାକୁ ତରବ ତରବରେ ଗୋଟେ ଘଣ୍ଟା ଭିତରେ ଭାତ କଣ କରିବି କଣ କରିବି ଡିସାଇଡ କରିପାରିଲିନି ମନେ ପଡିଲା ଚଣା ଡାଲି ଥୁଆଯାଇଚି। ସଖାଳେ ଟିକେ ଥିଲା ଚଣା ଡାଲି ତରକାରୀ ଅ କହିଦେଲି ତା କୁ ଆଣି ଯିବା ପାଇଁ ତର୍ବରରେ କାମ କଲି ଯେ ହାତରେ ଆଜି ପେଜ ଗଳିଗଲା। ଆଜି ଗୋଟେ ବହୁତ ବଡ ଘଟଣା ଖବାର ରହିଗଲାେ ଗୋଟେ ମୁଁ ସବୁବେଳେ କଣ କରେ ନା ଗୋଟେ କଂସାଟ ରଖିକି ତା ଦେହରେ ପେଜ ଗାଳେ ତ ସେ ତ ହରବଡ ହଳବଡରେ ସେ ପେଜ ବାସନ ଟା ପୁରା ମୋ ଉପରେ ପଡି ଯାଇଥାନ୍ତା। ଭଗବାନଙ୍କ ଦୟାରୁ ସେ ରହିଗଲା ହାତରେ ଟିକେ ଟିକେ ବାଜିଲା ତ ଠିକ ଅଛି ସେତିକି ଚଳୁଛି ସେତିକି ତ ଆମର ତ ସବୁଦିନ ସେମିତି ଚାଲେ।
ହଁ ତାହେଲେ ଟିକ ଦେଖିନି କାମ କରିବା କଥା ନା ହାତ ଫାତରେ ଲାଗି ଯାଉଛି।
ହଁ। ସେ କେବେ କେବେ ହୁଏ ନା ମାନେ ସବୁଦିନ ମୁଁ କଣ କରେ ନା ଝିଅ ଆସେ ସାଢେ ତିନିଟା ବେଳକୁ। ରାତି ଟାଇମ୍ ଥାଏ ଆଜି ତାର ସାଢେ ଚାରି ଟା ଯାଇଥିଲା ମୁଁ କହିଲି ସାଢେ ବାରଟା ତ ଅଛି ସାଢେ ଏଗାରଟା ସେ କାମ ଆରମ୍ଭ କରଲିି ତରକାରୀ ଟା ହେଇଗଲା, ଭାତ ଟା ବସେଇଥିଲି ଭାତ ଅଧା ସିଝିଛି। ଆଉ ଅଧା କଣ କହିବି ଯଦି ଛାଡି ଦେଉଚି ଯିଦି ଗୋଟେ ଅଧଘଣ୍ଟା ପରେ ଆସିବି ତାକୁ ନେଇକି ଭାତ ପୁରା ପେଜୁଆ ହେଇଯିବ ଖରାପ ହେଇଯିବ ଖାଇହବନି ତ ମୁଁ କହିଲି ହୋ ଟିକେ ଦି ମିନିଟ ତାକୁ ଫଟା ଫଟ୍ ଗାଳି ଦିଏ ଆଉ ତରବରରେ ଯାହା ହବା କଥା ଆଉ
ହଁ ତରବର ହେଲେ ତ ସେଇ ହବ ଆଉ ଆସିକି ବସେଇଥିଲେ ହଁ ହଁ। ମାନେ ଛୁଆକୁ କଣ ସ୍କୁଲ ନେଇକି ଯାଉଛ ଛାଡିବାକୁ ନା କଣ?
ହଁ ମୁଁ ଯାଏ ଛାଡିବା ପାଇଁ ମୁଁ ଯାଏ ଆଣିବା ପାଇଁ।
ଆଚ୍ଛା ଆଚ୍ଛା। ମୁଁ କହିଲି ପାଖରେ ଅଛି ସ୍କୁଲ ନା ଦୂରରେ ଅଛି? ହଁ ପାଞ୍ଚ ବର୍ଷ ଛୁଆ ଆଉ।
ଚାରି ପାଞ୍ଚ କିଲୋମିଟର ହବ
ହଁ ଏତେ ବାଟ ହେଲାଣି ସେ ଏକୁଟିଆ କଣ ଯାଉଛନ୍ତି ମାନି ଜଣେ ଦର
ବ ବସରୁମ୍ କିନ୍ତୁ ଛାଡିବାକୁ ଇଚ୍ଛା ନାହିଁ କାହିଁକ ନା ଆଜି କାଲି ଯେମିତି ସବୁ ଖବର ଗୁଡାକ ଆସୁଛି ସ୍କୁଲ ଗୁଡାକର ତା ପାଇଁ ଟିକେ ଡର
ତ ନେଇ
ନା ସେଟା ସେଟା ତ ଗୋଟେ ଡର। ତାପରେ ଦ୍ଵିତୀୟ କଥା କଣ ଛୋଟ ଛୁଆ ଟା ନା ବସଠ କିଏ କିଛି କହିଲେ ଡରିଯିବ ତାଧିରେ ସବୁଠାରୁ ବଡ଼ ବଡ କାରଣ ହଉଚି ଆ ବସରେ ଯଦି ଛାଡିବି ଗୋଟେ ଅଧଘଣ୍ଟା ଆଗରୁ ତାକୁ ଛାଡିବାକୁ ପଡିବ ଆଉ ତାକୁ ଆସିଲା ବେଳକୁ ଅଧଘଣ୍ଟା ଆହୁରି ଏକ୍ସ୍ରା ଟାଇମ୍ ଲାଗିବ ତ ସେଠ ନିଜେ ଯ ଛାଡିଦବ ନିଜେ ଆଣିବ ଗୋଟେ ଦଶ ମିନିଟ ଖଣ୍ଡେ ଲାଗେଇକି ତ ମାନେ ମୋଟାମୋଟି ଗୋଟେ ଅଧଘଣ୍ଟା ଭିତରେ ତା ଯିବା ଆସିବା ହେଇଯାଉ ଯୋଉଠି କିି ସେ ବସ ଯାଇଥିଲେ ଘଣ୍ଟେ ଖଣ୍ଟେ ସେଇଥିଲେ ଦେଇଥାନ୍ତା।
ହଁ।
ତ ମୁଁ ସେଥି ପାଇଁ ମୁଁ ହଜବେଣ୍ଡ କୁ କହିଲି କି ଚାଲ ଏଇଥର ମୁଁ ରେସପନସିବିଲିଟି ନେଇ ଯାଉଛି ଯେତେବେଳେ ଯାଏ ସେ ଟିକେ ମାନେ ବଡ ହେଇକି ଟିକେ ବୁଝାମଣାତା ଟିକେ ଭଲ ନ ହେଇକ ସେ କହିବ ମୁଁ ତାକୁ ଛଡା ବଡା କ ଆ ତମର ଆଜି କଣ? ସୁଶୀଲିତଥିଲା
କେ ହ ମୁଁ ବାହାରୁ ମଗେଇ ଦେଖିଥିଲି ଖାଇବାକୁ ଇଛା ହେଉନଥିଲା କିଛି ରୋଷେଇ କରିବାକୁ।
ଦେଖେଇ ବାହାରୁ ହଗେଇ ଦେଇଛି ଆଉ ରୋଷେଇ କରିନି କିଛି ରାତିି କଣ ଟିକେଦେଖେଇ କରିବା ଆଉ।
ତାହେଲେ ବାହାରୁ କଣ ମଗେଇଲ?
ମଗେଇଥିଲି
ଆଇଛି ଆଉ।
ହଁ କିଏ କି ଖାଆନ୍ତି ସବୁ ନିଜର ବିଶ୍ଵାସ ଭିତରେ।
ହଁ।
ଆମ ଓଡିଆ ଲୋକ ଅଧିକାଂଶ ଲୋକ ମାନଙ୍କୁ ଚନ୍ଦିଦରୁ ଖାଇବନି ବୋଲିକି ସେଟା ସବୁ ନିଜର ଇଚ୍ଛା ନିଜର ଇଚ୍ଛା ନିଜର ବିଶ୍ଵାସ ତମେ ଭଗବାନଙ୍କୁ ଯଦି ମାନୁଛେ ତମର ମନ ଡାକୁଛି ମୁଁ ଶନିବାରକୁ ନ ଖାଇଲେ ଭଲ ନ ଖାଅ ସେମିତି ଠାକୁର ଆସିକ କହିଛନ୍ତି କେଇ ଦିନ କୁ ଖାଇବନି ସେଦିନ ଖାଇବନି ଏବେ ଖାଉଛ ତ ସବୁଦିନ ଖାଇଲେ ବି ଭଗବାନ ମାଲିକ ନ ଖାଇଲେ ବି ଭଗବାନ ମାଲିକ।
ହଁ ଠିକ କହିଚ।
ଁ ମୁଁ ତ ମଝିରେ ପୁରା କେତେ ଚାରି ପାଞ୍ଚ ବର୍ଷ ଛାଡିଛିି ମୁଁ ଏବେ ବି ଅ ମାନେ କେବେ ନନଭେଜ ଆଣିବାକୁ ଗଲେ ମୁଁ ଦେଖି ପାରେନି ସେ କଟାକଟି ଦେଖି ପାରିବିନି। ମୁଁ ଯାଇକି ଆଣିବା ଆଣିବା ପସନ୍ଦ କରେନି।
କେହି ଆଣିଦେଲେ ରୋଷେଇତ
ହଁ ରୋଷେଇ ବାସ କରିଦେବି ଖାଇଦେବି ସବୁ କରିଦେବି କିନ୍ତୁ ଆଣିବାକୁ ଯିବିନି।
ଆଉ ଚା ଖାଇେ
ହଁ। ମୋ ଝିଅକୁ ଚିଙ୍ଗୁଡି ଭାରି ପସନ୍ଦ।
ହଁ।
ତାକୁ ହଁ ଆମ ଘରେ ଯଦି ଚିଙ୍ଗୁଡି ବେସର ହେଇଗଲା ହାଣ୍ଡିଏ ଭାତ କରିଦେଲେ ବି ସେ ସବୁ ସରିଜିବ।
ଆଛା ତମକୁ କଣ ଭଲଲାଗେ ନନଭେଜେ ଉପରେ ଖାଇବାକୁ?
ହଁ ସେ ନାଇଁ ଏଠି କଣ ସେଛୋଟ ଚିଙ୍ଗୁଡି ଗୁଡା ନାଛୋଟ ମିତି ଖାଇବାକୁ ସୁଆଦିଆ ସବୁ ଭଲ। ଲେକିନ ତାକୁ ଛଡେଇଆକୁ ଭାରି ଅଧିକ ସମୟ ଆଉ ଆ ହଁ ଆଉ ଆଜିକାଲି ସେ ଘଣ୍ଟେ ଘଣ୍ଟ ସେ ମାନେ ପାର୍ଟନରଗୁଡାକ ସେମ ତ ଅଲଗା ଜାଗା ଆମ ଗାଁ ରେ ଯୋଉ ଘର ଗୁଡାକ ଥାଏ ସେ ଗୋଟେ ନା ଜାଗା ଗୋଟେ ପ ଜାଗା ଥିବ ଯୋଉଠିକି ତମେ ବସିକି ଭଲ କିିନା ଧୁଆଧୁଇ କରିକି କରିପାରିବେ ଏକା। କାମ ବସି କାମ କରିପାରିବା ତ ତମକୁ କଷ୍ଟ ନୁହୁଁ ଏଠି ଠିଆ ହେଇ କି ୱାଶ ବେସିନ୍ ପାଖେରେ ତମେ ଧୋଇବ ଯେ ସେ ଘଣ୍ଟେ ଠିଆ ହେଲାକୁରୁ ଅଣ୍ଟା ଏପଟେ କାନ୍ଦି ପକେଇବଣି ଭାଇ ମତେ ବସେଇଦେ ଟିକେ।
ହଁ ହଁ ସେଟା ତ ଠିକ କଥା ଟିକେ ବସିକି ସେମିତି ଜାଗା ନାହିଁ ନା ଏଁ ବସିକି ଟିକେ କରିସାର ଯାହେଲେ ତମେ ଛିଡା ହେଇକି କରିବାକୁ ପଡିବ ଆଉ।
ସେ ଯାହା ପୁଣି ଆମ ଗାଁ ଗୁଡାକର କ ତାଲେ କଣ ଆଇଁଷ ରୋଷେଇ କରିବା ପାଇଁ ଗୋଟେ ଅଲଗା ଚୁଲି ଥିବ ଅଲଗା ବାସନ ଥିବ ଆମେ ଏଠି କାହିଁକି ସେତେ ବାସନ ରଖିପାରିବୁ ନା ସେମିତି ସବୁ କାମ କରିବୁ।
ନାଁ ସେମିତି ହେଇପାରିବନି ଯାହେଲେ ଗୋଟେ ଇଏରେ ଦିଟା ଜାକ କରିବାକୁ ପଡିବ ଆଉ।
ନାଁ ସେଇଥିପାଇଁ ଖାଇବାର ଇଚ୍ଛା ଅଛି ମାନେ ଯାହା ଯେମିତି କରାହଉଛି ମାନେ ତେବେ କରିଚାଲ। ତାପରେ ଆଇଁଷ ଯୋଉ ଦିନ କର ଆଉ ଯଦି ମାଛ ଫାଚ ଭାଜିବାର ଅଛି ମାଛ ତେଲରେ ପକେଇବ ମାନେ ଛିଞ୍ଚଡା ଯଉ ପ୍ରକାରେ ପଡିବ। ଘର ଯାକ ଗନ୍ଧ ତାପରେ ଧୂଆ ପୋଛା ସେ ପୁରା ଅଲଗା
ହଁ ମାଛ ପାଇଁ ଅଧିକ ବେଶୀ ହଁ ମାଛ ପାଇଁ ତ ଖାଳ ତାଙ୍କୁ ହୁଇ ଯାଇଥିଲେ ଯଦି ଛଳାଛଡି କରିବାକୁ ସହଯୋଗ ହୁଏ ସମୟ ବା ସମ ଭାବେ ତ ନାହିଁ।
ମାଛ ଟା ତ ଦୋକାନ ବାଲା କାଟିକି ଦେଇଛିି ସେଛ କାତି ଫାତି ଛଡେଇକି ଦେଇଦବ ହଁ ଚିଙ୍ଗୁଡି ଟା ଯୋଉ ଛଡା ହବ ତା ଯୋଉ ଚୋପା ଗୁଡାକ ତାକୁ ଘରେ ରଖିଥବ ତା ଆର ଦିନ ଯୋଉ ଯୋଉ ଲୋକ ଆସିବେ ନା ନେଇକି ଯିବେ କ ମଇଳା ତ ସେ ଯୋଉ ଗୋ ଗୋଟେ ଦିନ ତମ ଘରେ ରହିଗଲା ଯୋଉ ଦୁର୍ଗନ୍ଧ ଭଗବାନ ଆଉ ସେ ଛୋଟ ମାଛ କେହି ଛଡ଼େଇବାକୁ ନାରାଜ। ଦୋକାନି ବାଲା ଛଡେଇକି ଦବନି।
ନା ତା ସମୟ ବହୁତ ଦରକାର ଆଉ ଏତେ ସମୟ କିଏ ଦବ ବୋଲି ଛଡେଇବାକୁ ଚିଟା ଲାଗିବଜଣେ ଲୋ
ବଡ଼ ମାଚ ହେଲେ ସେମାନେ କରିଦିଅନ୍ତି, ବଡ ମାଛ ରେ ତ ଆମେ ବି ଘରେ କରିଦବୁ ଆମକୁ ଆମ କଷ୍ଟ ନୁହଁ।
ହୁଁ। ଛୋଟ ମାଛ ହେଲେ ବି ଗୋଟେ ଦ ଦି ଜଣ ବି ହେଲେ ଟିକେ ସହଜ ହୁଏ କରିବାକୁ, ଜଣେ ହେଲେ ଭାରି ତକ୍ଲିପ୍ ଭାରି ଚିଡ଼ା ଲାଗେ କରିବା।
ଛୋଟ ମାଛ ହେଲେ ତାର ପିତ ବାହାର କର ଇଏ କର ସେ ଗୋଟେ ଅଲଗା ପ୍ରକାର। କାମ, ଚିଙ୍ଗୁଡି ହେଲେ ତାର ପା ଖୋପାକୁ ପୁରା କାଢ ସେ ଅଲଗା କାମ।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
ଖାଇଲା ବାଲା ତ ଟେଷ୍ଟ ଖାଇଦେଲା, ଆମେ କଲା ବାଲା ଆମ ହାତ
ଦି ମିନିଟ୍ ଲାଗିବ କଲା ବେଳକୁ ସେଇଟା ଦି ଘଣ୍ଟା ସେଇଟ ସମୟ ଦରକାର।
ହଁ ଆଉ। ସମସ୍ତଙ୍କୁ ପଚାରେ କଲୁ କଣ ଖାଲି ମାଛଟା ମାଛ ଟା ତରକାରୀ କଲୁ ଭାତ ଟା କଲୁ। ଆଉ କଟା କଲୁ ତ ତା ପଛରେ ଯୋଉ କାମ ଟା ସେଟା କାହାକୁ ଦେଖାଯାଏନି।
ନାଁ ସେ ତା କିଏ ଦେଖନ୍ତି ଗୋ?
ମୁଁ ଯେତେବେଳେ ନୂଆ ନୂଆ ବାହିକି ଆସିଲି ସେତେବେଳେ ଅ ଅପେକ୍ଷା କରି ବସିବି କି ମୋ ପତି ପରମେଶ୍ଵର ଟିକେ କହିବି କି ଭାଇ ଭଲ ହେଇଛି ଭଲ ହେଇଛି। ଏବେ
ସଏ ମାନେ ମନ ଲାଗିବ ଭଲ ଲାଗିବ ମନକୁ ଯାହାହଉ ।
ସେ ସମୟରେ ଘରେ କେହି ନଥାନ୍ତି ନା। ଝିଅ ତ ସାତ ବର୍ଷର ଏବେ ହେଲା ତ ଯେତେବେଳେ ନୂଆ ନୂଆ ସେତେବେଳେ ଅପେକ୍ଷା କରିଥିବି ଖାଇବାକୁ ଦେବ ସେ ଯେତେ ମାନେ ବୁଳା ମୋହନ ନେଇଥିବି କି? ମୁଁ ମୁଁହ କୁ ଏମିତି ଅନେଇକି ବସିିଥିବି କେତେବେଳେ କହିବେ କେତେବେଳେ କହିବି?
ସେତେବେଳେ କହିଲେ ଟିକେ ଖୁସି ଲାଗିବ ଆଉ।
ତା ତ ଯେତେବେଳେ କୁହନ୍ତିନି ମୁଁ ଆଉ ସହ ମାନେ ସହିପାରିବିନି। ସାଙ୍ଗେ ସାଙ୍ଗ କେନ୍ତି ହିଇଚି? ଏ ଭାଇ ଖାଇବାକୁ ଦେବେ ତାର ଖାଇବା ସରିଯିବ ବାସନ ଫାସନ ଉଠିଯିବ ସବୁ ସରିଯିବ ତଥାପି ସାରଙ୍କ ମୁହରୁ ଥରେ ବାହାରିବନି କି କଁ ହେଇଚି? ତାଠାରୁ ପୁଣି ଆଉ ଥରେ ପଚାରିବାକୁ ପଡିବ ହଁ। ତାକୁ ସେ ଆଜି ପର୍ଯ୍ୟନ୍ତ ସେ କେବେ କହିବେନି ହଁ ଭଲ ହେଇଛି। କଇବେ
ଆଚ୍ଛା।
ହଁ ତରକାରୀ ନା ଟିକେ ଲୁଣ ଟିକେ କମ ହେଇଥିଲା। ମୋ ଭିତରୁ ଯୋଉ ରାଗ ବାହାରିବ। କି ମଣିଷ ଏତେ ସମୟ ଠିଆ ହେଇକି ତମ ପାଇଁ ରୋଷେଇ କଲା। ତମେ ଲାଷ୍ଟୁକୁ କହିଲ କଣ ନା
ଟିକେ କହିଥିଲେ ତ ଖୁସି ଲାଗିବ ଯେ ହଁ ଯାହା ହଉ କରିଥିଲା।
ସେ କହିବୁ କଣ ନା ତରକାରୀ ଲୁଣ କଣ କ ଭାଇ ଲୁଣ କମ ଥିଲା ଲୁଣ ପକେଇ ଦଉ ଉପରେ। ସେ ହବନା, ଆଉ ଆଜିକାଲି ସେ ଯଦି କହେ କି ହଁ ତରକାରୀ ଭଲଚି, ହଁ ଠିକ ଅଛି ମୁଁ ତ ଜାଣିଛି ମୁଁ ରୋଷେଇ କରିଛି ଭଲ ହେଇଛି। ।
ହଁ।
। ହଁ ଆରାମଦି
ତାଙ୍କ ଶାଶୁଘର ଟା ମାନେ ଆକଚ୍ୟାଲି ଅଛି କୋଉଠି?
ସେତ କଣ ଟା?
ମ କହିଲି ତମ ଶାଶୁ ଘରଟା ଅଛି କୋଉଠି ସେଇ ରାଉରକେଲା ଯୋଉ ଇଏ ବାଙ୍ଗାଲୋରରେ ନା ତମ । ବେସି କରି ବାଙ୍ଗାଲୋର ରହୁଚ ଓଡ଼ିଶାରେ କୁଟି ଆସିଲା?
ଓଡ଼ିଶା ରେ ସାଶୁ ଘର ଓଡିଶା ରେ।
ହଁ
ଆମେ ଏଇଠି ସ୍ୱାମୀ ସ୍ତ୍ରୀ ଆଉ ଛୁଆଟା ରହିଛୁ।
ସିଏଠାରୁ ଭଣ୍ଡାମି ଶିଖିବେ।
ବୁଝି ହେଲାନି।
ମୁଁ କହିଲି କେବେ ଠାରୁ ରହିଲଣି
ବାଙ୍ଗୋଲର ତ ମୁଁ ଢେର ବର୍ଷ ହେଇଗଲାଣି ମୁଁ ଆସି। କହିଲି ବାଙ୍ଗଲୋର। ପ୍ରାୟତଃ ଦିଇ ହଜାର ସାତ ବେଳକୁ।
କଁ।
ଦୁଇହଜାର ସାତ ବେଳକୁ ଆସିଥିଲି। ମୋର। ଆମେର ପ୍ଲସଟୁ ପରେ ଗ୍ରାଜୁଏସନ ସବୁ ମୋର ବାହାରେ ରହିକି ହେଇଛୁ। ତୁ ମାନେ ମୋ ବାପା ଭାଇ ବି କହନ୍ତି ତୁ ତ ଆମ ଘର ଝିଅ ଭଳିଆ ଲାଗୁନି।
ହେଁ ହେଁ।
ପ୍ଲସ୍ ଟୁ ସରିଲା କି ତ୍ ଘରୁ ବାହାରି ପଳେଇଲି।